ହଁ କୁହ।
କଣ କଣ କରୁଚ?
ଏଇ ବସଚି
ସେତବେଳେ ବସ
ତମେ ହଁ ଆଉ କଣ କରିବା।
ଅଁ ହଁ କୋଉଠି ତଳେ ବସିଛ ନା ଛାତ। ଗରମ ନାହିଁ ତ ପବନ ଦଉଚି ଆଉ।
ତମେ ତ ଜାଣିନଥିବ ଝିଅ ପିଲାଙ୍କର ସନ୍ଧ୍ୟା ହବ ମାନେ ଫୋନ ଚେୟାର ଆଉ ପାଣି ବୋଟଲ। ଆଉ ଛାତ ଉପର। ଜଣିଥିବ ତ ନିହାତି। ଜାଣିିନ? ଆଉ।
ଆଉ ମୁଁ କାହା ସହିତ କଥା ହୁଏନି ନା ଏତେ ଜ୍ଞାନ ନାହିଁ।
କଥା ହୁଅନି କା ସହିତ।
ନା।
ତମୁକୁ ତ ସହିତ ତ କଥା ହେଇକି ଲାଗୁନି ତମେ ଏତେ ନିରୀହ ହୋଇଥିବ ବୋଲି।
ଅ ମାନେ ମତେ ଦେଖିଲେ ତମେ କହିବ ହଁ ଇଏ ନିରୀହ ପିଲାଟା।
ଦେଖିଲେ କହିବି କଥାରୁ ତ ଲାଗୁନି ଦେଖିଲେ କେମିତି ଲାଗିବ ଯେ।
ଆଉ ମାନେ।
ହ
ସେମିତି ଯଦି କହୁଛ ବି ମୁଁ ନିରୀହ ଭଳିଆ ଏବେ କଥା ଏମିତି କଥା ହେବି ତମେ କହିବ ହଁ ଇଏ ନିରିହ ପିଲାଟା।
ଆଚ୍ଛା ଦେଖିବା କଥା ହେଲ ସେମତି ମୁଁ ଟିକେ ଦେଖେ କେତେ ତମେ ନିରୀହ। ମତେ ତ ଲାଗୁନି ତ ତମେ ନିିରୀହ ବୋଲି ଜମା ବି ହେଲେ ଲାଗୁନାଇ ତ। ଜମା ବି ଲାଗୁନି ମତେ।
ସତରେ ମୁଁ ଅଁ ଏ କହିଲେ ମୁଁ ଆପୁଲୁ କୁହେ ଆଉ କିଛି କୁହେନି।
ଝ୍ ହଁ।
ହୁଁ।
ମୁଁ ଏ କହିଲେ ଅଣ୍ଡା କହେ।
ମୁଁ କିନ୍ତୁଉ ଆପୁଲ କୁହେ।
ଆଚ୍ଛା।
ଆପ ଆପୁଲ ଟା ବୋଧେ ଗଛରୁ ଝଡ଼େ।
ଅଣ୍ଡା କିନ୍ତୁ କୁକୁଡ଼ା ଦିଏ।
ଦି ଗୋଡିଆ।
ହଁ ଦି ଗୋଡିଆ ଖାଅଟି?
ହଁ ଖାଏ ବେଳେ ବେଳେ ଖାଏ ଆଉ। ଏଇ ଯୋଉ ଏ ତା ମଝିରେ ଯୋଉ। କେଶର ଟା ସେଇଟା ଖାଏନା ନାଇଁ।
ଦି ଗୋଡିଆ ପାଖରୁ ତମେ ତ ଡାଇରେକ୍ଟ ତା ଛୁଆ କତିକି ପଳେଇଲଣି ମା କୁ ଖାଅନା କିନ୍ତୁ ଛୁଆକୁ ଖାଇ ଦଉଛ ନା କଣ।
ହଁ ମାନେ ମା ଛୁଅ ଦି ଜଣଙ୍କୁ ଖାଇଦିଏ।
ଦି ଜଣଙ୍କୁ ଖାଅ ତ?
ହଁ ଦିନେ ଦିନେ ସକାଳୁ ପଖ ଖାଳରେ ପାପ କାଇଁ ଲାଗିବ।
ଉଁ ପାପ ଲାଗିବ ମା ଛୁଆ ଦି ଜଣଙ୍କୁ ଖାଇ ଦଉଛ କାହାକୁ ଜଣ କୁ ହେଲେ ଦୁନିଆରେ ରହିବାକୁ ଦଉନା। ଦି ଜଣଙ୍କୁ ଖାଇଦଉଛ ପାପ ଲାଗିବ।
ହଁ ଲାଗୁ କଣ ଅଛି।
ଉଁ ହୁଁ ହୁଁ।
ଲାଗିଲେ ଲାଗିବ କେତେ ପାପ ଲାଗୁଛି କଣ କରିବା।
ହୁଁ ହୁଁ କେତେ ପାପ ଲାଗୁଛି ଏଇଟା ଗୋଟେ ଲାଗିଯିବ ନା କଣ?
ହଁ। ନା ସକାଳେ କଣ କି ପଖାଳରେ ଅଣ୍ଡା ଭାଜି ଦେ। ହଲାକି ତାପରେ ଖାଇସାଇଲା ପରେ ତାପରେ ପୁଣି ପଳେଇବି ଚିକେନ ପାଇଁ ଚିକେନ ନେଇ ଆସିବି ସିଏ ଖରାବେଳ ପାଇଁ।
ଗୋଟେ ଦିନରେ ଛୁଆକୁ ମାଆ କୁ ଖାଇ ଦଉଛ ନା।
ହଁ ସିଏ ଆହୁରି ମଜା।
ଆହୁରି ମଜା ନା।
ହଁ ଫାଙ୍କା ନାହିଁ ଆଉ ତା ତାପରେ ଏଇ ସପ୍ତାହକୁ ଯୋଉ ରବିବାରିଆ ପଡେ ସପ୍ତାହ ନହେଲେ ଦି ସପ୍ତାହ ଛାଡିକି ଅ ସାଙ୍ଗସାଥି ଯୋଉ ଭୋଜି ହୁଏ ସେଥିରେ ଦେଶୀ ଆଉ।
ହୁଁ
ମାନେ ଦେଶୀ କୁକୁଡ଼ା ଆଉ‌।
ତମେ କଣ ଘର ଠାରୁ ବାହାରେ ରୁହ କି?
ନାଇଁ ଘରେ ରହୁଚି ନା।
ଘରେ ରହୁଚ ନା ହଷ୍ଟେଲ ଫଷ୍ଟେଲରେ ରହୁଚ?
ଅ ନାଇଁ ମାନେ ଘରେ ଅଛି ଘରେ ଅଛି।
ଘରେ ଅଛ ତ ରୋଷେଇ ଆସେ? ହଁ ହଁ ଜଣା ପଡିଲା ସାଙ୍ଗ ମାନଙ୍କ ସହିତ
ଅ ରୋଷେଇ ମୋତେ ଆସେନା ଟୋଟାଲି ଆସେନା।
ଆଉ ଏବେ କହିଲେ ଅଣ୍ଡା ଆଣିକି ଆମ୍ବଲେଟ୍ କରିକି ପଖାଳ ଭାତ ଖାଇଦିଏ।
ମାନେ ମୁଁ ଆଣିକି ମୁଁ ଆଣିକି ନା ମାନେ ମୁଁ ଆଣିିକି ଘରେ ଦିଏ ମୁଁ କହିଲି ନା ଥୋଡିନା କହିଲି ମୁଁ ନିଜେ ରୋଷେଇ କରେ।
ଆଚ୍ଛା ଆଚ୍ଛା ଥୋଡ଼ି ନା
ମାନେ ଅଣ୍ଡା ଟା ଭାଜି ଜାଣିଛି।
ହଁ ଭାଲି ଜାଣିଛ ନା?
ହଁ ଭାଜି ଜାଣିଛି।
ଚାହା ବନେଇ ଆସେ ନା?
ଚାହା ନା ଚା ଚା ଚା ଆସେନି ଚା କେବେ ନା ନିଜ ହାତରେ କେବେ କରେନି ଯଦି ବାହାଘର
ଆଉ କାହା ହାତରୁ ପାଇ ପିଇ ଦିଅ ନା।
ହଁ ଘରେ ପିଅନ୍ତି ଯେତେବେଳେ ଯୋଉ ବାହାଘର ଟାଇମ୍ ରେ ଆସନ୍ତିନି କୁହନ୍ତିନି ନା ପୁଅ ହାତରୁ ତ ରାନ୍ଧନ୍ତିନା ପୁଅ କଣ ଚା କରନ୍ତି। ଏ ଝିଅ
ହା ହା ତମ ଆଡେ ପଚାରନ୍ତି କି ପୁଅ ରୋଷେଇ ଶିଖିଛ କି ନାଇଁ?
ଆମ ଆଡେ ଆ ମତେ ପ ଆସିକି ପଚାରିଲେ କହିବି ଆଉ ଆ ମତେ ତ ଏପନ୍ତ ପଚାରି ନାହାନ୍ତି।
ଆଛା ତମ ଆଡେ ତାହେଲେ ପଚାରନ୍ତି ପୁଅକୁ ରୋଷେଇଆସେ କିି ନାହିଁ ନା?
ଆ ଆଁ ନାଇଁ ନାଇଁ ମୁଁ ଜଣେ ଭାଇ ଦେଖିବାକୁ ଆସିଥିଲେ ନା ପମ୍ ରୋଷେଇ ଉପରେ କିଛି ପଚାରି ନାହାନ୍ତି ତ ଖାଲି ଯା ପଚାରିଲେ କଣ ପଡି ଚାକିରି କରୁଚ କଣ କେତେ ଦରମା ଏଇଆ ଖାଲି ପଚାରିଲେ ରୋଷେଇ ଉପରେ ପ ପଚାରିଲେନି। ନା ଓଲଟି ଆମ ଆଡ଼ୁ ପଚାରିଲୁ।
ଆଚ୍ଛା ତମକୁ ତମେ କିନ୍ତୁ ପ୍ରିପେୟାର ଥିବ ତମକୁ ଏଇ କୋସ୍ଚିନ ଆସିପାରେ।
ଯା ଏପନ୍ତ ଦେଖିଆ କେ କଁ କଣ ମାନେ କୋଉ ଭଳିଆ ହୋଉଛି କି ସେମାନେ ପଚାରି ଭାବୁଚନ୍ତି କି ମୁଁ ଡାଇରେକ୍ଟ ଉତ୍ତ ଉଠେଇ ଦିଅନ୍ତୁ ଦେଖିଆ କିଛି କହିବାନି।
ତମେ ପା କହିଲ ଏଖୁ ସେ ସବୁ କିଛି ତମର ନାହିଁ ଇଁ ତମେ ପୁରା ନିରୀହ ପୁଣି କ କହିଲଣି ଡାଇରେକ୍ଟ ଯା ଉଠେଇକି ଆଣିବା କଦ ଉଠେଇକିବାକଦି ପଡିଲଣି ଆ ଥରେ।
ଯଦି ଆଗକୁ ହେଇପାରେ।
ହୁଁ।
ଯଦି ହେଇ ହେଇ ହେଇଯିବ କଣ କରିବା?
ହଁ ମେ ବି ହେଇଯାଇପାରେ କହିପାରିବାନି ତ।
ଆ ଆଉ କଣ ମନା କରିପାରିବି।
ହୁଁ ମନା କରିବ ତମେ ସୁଯୋଗ ଦରକାର ଖାଲି ନା।
ନାଇଁ ସେ ଆଗେ ତାଙ୍କ ଉପରୁ ଛାଡେ ତା ବେଳେ ସିଏ ପସନ୍ଦ କରିବେ କି ନ କରିବେ ଶାନ୍ତଶିଷ୍ଟ ଛୁଆଟା ନା।
ପଇସା ବଞ୍ଚିଯିବ ସୁଯୋଗ ଦରକାର ଏମିତି ହେଲେ ନା, ପୁଅର ତ ପଇସା ବଞ୍ଚେନି ଏମିତି ହେଲେ, ଝିଅ ଘର ପଇସା ବଞ୍ଚେ।
ହାସ୍ ଝିଅ ଘର ପଞ୍ଚେ, ପୁଅ ଘର ତ ଯେମିତି ହେଲେ ଉଠେଇକି ଆଣ କି ନା ସେମିତି ବା ସେମିତି ବାହା ହବ, ଗାଁ ଲୋକକୁ ଭୋଜି ଦବାକୁ ତ ପଡିବ ଆଉ।
ହୁଁ ହୁଁ, ପୁଅ ଘର ବଞ୍ଚେନି କିନ୍ତୁ ଝିଅ ଘର ବଞ୍ଚିଯାଏ।
ଆ ଝିଅ ଘର ବହୁତ ବଞ୍ଚିବ।
ଆ ବେଶୀ ଯଦି ଟିକେ ଝିଅ ଟାକୁ ଭଲ ପାଉଥିବ, ତାହେଲେ ଉଠେଇକି ନେଇଆସିବ, କିଛିଟା ବଞ୍ଚିଯିବ ଆଉ। ହେଲା।
ନା ଥିଲା ଜଣେ ଲାଇଫରେ ଜଣେ ଥିଲା କଣ କରିବି ଆଉ। ନା ଛାଡିକି ଗଲା ନାଇଁ, ତା ଭିତରେ ବ ଦୁନିଆ ଷ୍ଟୋରୀ ରହିଲା।
ଆଚ୍ଛା।
କହିବି କି?
ନାଇଁ ନାଇଁ ଥାଉ।
କହିଲେ ଏନା ରାତି ପାହିଯିବ।
ପାହିଯିବ?
ହଁ ପାଇଯିବ।
ଜ ଜ ସର୍ଟକଟ ରେ ସାରି ପାରିବ, ତାହେଲେ କୁହ।
ସର୍ଟକଟ ରେ କହି ପାରିବିନି, ସେ କହିବାକୁ
ତମେ ଯୋଉ କମା, ଫୁଲ ଷ୍ଟପ୍ ଏଇ ସବୁ ଛାଡିଦିଅ ବାକି ଆଉ ଯାହା ରହିଲା କୁହ।
ନା ତା ପାଇଁ ମୁଡ୍ ଦରକାର ସିଏ ହଁ। ସେ କଇଲେ ଅ ଆ ଏନା କାନ୍ଦ ମାଡ଼ିବ।
କାନ୍ଦ ଲାଗିବ? ତାହେଲେ ଥାଉ।
ହଁ।
କାନ୍ଦ ଲାଗିଲେ ପୁଣି ହଇରା, କଥା ହେଇପାରିବାନି ତ ମତେ କିଛି ଶୁଭିବନି ତ। ଆଉ ମୋ ଆଗରେ କିଏ କାନ୍ଦିଲେ ମୁଁ କଥା ହେଇପାରିବିନି, ମତେ ବି କାନ୍ଦ ଲାଗିବ। ତା ତା ଅପେକ୍ଷା ନକହିବାଟା ଭଲ, ନ ଶୁଣିବା ଟା ଭଲ ହବ ଆ ନା କଣ କହୁଛ? ନା ଇଚ୍ଛା ଥିଲା କହିବାର?
ନା ନା ଥାଉ କାଇଁ ଆଉ ମନରେ ଅଛି କାଇଁ କହିବି, ତମକୁ କହିଲୁ ତମକୁ ବା
ଯାହା ତ ବିତି ଯାଇଛି, ବିତି ଯାଇଛି ଆଉ କହିଲେ କଣ ହବ ବେଶୀ ଆଉ ମନେ ପଡିବ, କଷ୍ଟ ହବ ନା କଣ?
ହୁଁ ହେଇ ତମେ କହିଲା ବେଳକୁ ମନେ ପଡିଗଲାଣି, ଆଉ କଣ କରିବି?
ଆଚ୍ଛା ଆଚ୍ଛା ଥାଉ ଥାଉ ତାହେଲେ ଆଉ କାନ୍ଦନା। ପାଣି ଫାଣି ଅଛି ଯଦି ଆଖିରେ ପକେଇଦିଅ ଲୁହ ବାହାରୁ ନଥିବ।
ନାଇଁ କଣ କରିବି ଥାଉ ସେଇତ ଗଲାଣି ଗଲାଣି କଣ କରିବା।
ହଁ। ଘର ପାଖରେ ନଈ ପଈ ଅଛି ତ?
ହଁ ଅଛି ଅଛି, କିନ ପା ଖରେ ପାଣି ନାହିଁ।
ପାଣି ନାଇଁ, ତୋମେ ତୋମର ଯଦି ବାହାରିବ, ପୁଣି ପାଖକୁ ପଳେଇ ଆସିବ ନଈଟା, ତ ସେଇ ହିସାବରେ ଦେଖି ଚାହିଁକି ଟିକେ, କଣ କହୁଚ?
ହଁ, ହଁ, ତୋମେ କୁଆଁରିଆ‌ ନଈ ଜାଣିଚ?
କୁଆଁରିଆ ନଈ ନାହିଁ।
ଏହା ଜାଣି ନଥିବ, ତୋମେ ଆମ ଆମ ପଟଛୁଆ ନୁହଁ, ତ ଜାଣି ନଥିବ।
ମୋ ପଟେ ଯୋଉ ନଈଟା ଯାଇଛି ସେଇଟା ବ୍ରାହ୍ମଣୀ।
ହଁ ସେଇ ଆମ ଆ, ଆମରି ନଈ ଯାଇକି ତୋମରି ନଈରେ ମିଶିିଚି।
ତୋମ ନଈ ଆସି କାମ ନଈ ରେ ମିଶିବ, ଆମ ନଈ କେଡେ ବଡ ନଈ, ତୋମ ନଈ, ତୋମର ଗୋଟେ ଛୋଟର ନଈ ର ନାଁ ଶୁଣିନଥିବ କହୁଚୁ, ତୋମେ କ ତୋମ ନଈ ଆସିକି ଆମ ନଈ ରେ ମିଶିଚି।
ଆ, ଏକା କଥା ନୁହେଁ, ଛୋଟର ଛୋଟ ଯାଇକି ବଡ଼ରେ ମିଶିଲା, ଆଉ ତୋମର ବ୍ରାହ୍ମଣୀ ବଡ଼ ନଈ, ଆମର ଛୋଟ ନଈ, ସେଇଥିପାଇଁ କହିଲି
ବଡରୁ ଛୋଟ, ବଡରୁ ସେ ଛୋଟଟେ ହେଇଛି। ତୋମେ କହି ଛୋଟରୁ ଆସିକି ବଡରେ ମିଶିଛି, ଓଲଟା କହୁଚ। ଓଲଟାଟା କହିଲ ନା ତୋମେ, ନିଜକୁ ଟେକି ଦଉଚ।
ଆଉ ତାହେଲେ ମୋର ଭୁଲ ଆଉ କଣ କରିବା ଶାନ୍ତଶିଷ୍ଟ ଲୋକ କହିବେ ଲୋକ କହିବେ ଶୁଣିବା କଥା।
ଶାନ୍ତଶିଷ୍ଟ ଲୋକ ତୋମ କଥାରୁ ଲାଗୁନି ଯୋଉଟା ତୋମେ କରି ଦଉଛ, ଶାନ୍ତ ଶିଷ୍ଟ ଲୋକ ତୋମେ?
କଣ କହିବି ଦୁନିଆ ଲୋକ କହୁଚନ୍ତି ଯେ ଶୁଣିବାକୁ ପଡିବ।
କିଏ କହିଚି ତୋମେ ଶାନ୍ତଶିଷ୍ଟ ଲୋକ ବୋଲି?
ଆଉ ଲୋକ ତ କହୁଛନ୍ତି ଆଉ।
ବୟସ ତୋମକୁ ଶତେଇଶ ରୁ ଷାଠିଏ ପ୍ଲସ୍ ହେଇଗଲାଣି ମୋତେ ଯାହା ଲାଗୁଚି।
ମାନୁଚ ନା?
ମୋତେ ତ ସେୟା ଲାଗିଚି ଷାଠିଏ ପ-ରୁ ଅଧିକ ହେଇଗଲାଣି।
ହଁ ଆଉ କଣ କରିବା।
ହଁ।
ଆ,
ଆଉ ଘରେ ସବୁ କଣ କରୁଚନ୍ତି? ମୋତେ କଣ ରୋଷେଇ ଆସେ। ନାମ
ରୋଷେଇ କରନି?
ଷି ନାଇଁ ମୋତେ ଆସେନି।
କାଇଁ?
ମୋତେ ତ ଆସେନି ମୁଁ କେବେ କରିନି। ତ ଘରେ ମୁଁ ବୋଉ ଅଛି ସିଏ କରିଦିଅ ମୁଁ କାହିଁକି କରିବି।
ତାହେଲେ ଝାଡୁ ପାହାର ଖାଇବ ଆଉ।
କିଏ ମାରିବ?
ଯେତେଳେ ଯିବ।
କୁଆଡେ ଯିବି କିଏ ମାରିବା ମୋତେ?
ଯେତେବେଳେ ବାହା ହେଇକି ଯିବ ଆଉ।
ହୁଁ, ଯାହା ଘରକୁ ଯିବି ତାଙ୍କ ଘରେ କଣ କିଏ ଝିଅ ଛୁଆ ନଥିବେ?
ଯଦି ତାଙ୍କ ଘରେ କେହି ନଥିବେ?
ତାହେଲେ ବହୁତ ଭଲ କଥା ଆଉ କିଏ ମାରିବ ମୋତେ? ହୋଟେଲ୍ ରୁ କିଣିକି ଆଣିକି ଖାଇବୁ। ଶାଶୁ? ଶାଶୁ ଯେ ସେ ଭଲ ଶାଶୁ ହେଇଥିବା ଦରକାର ନା, ନହେଲେ ବାହା ହେମିନି ତ।
ତାହେଲେ ଖୋଜିକି ରଖିଚ।
ଖୋଜିକି କାଇଁ ରଖିବି ଖୋଜି ଦେବେନି ଖୋଜିିବାକୁ କଣ ବେଶୀ ଟାଇମ ଲାଗିବ।
ସେମିତି ହେଲେ ତମ ପସନ୍ଦ ଘର ପସ ଛାଡ଼ିବ।
ଗୋଟେ ଝିଅ ଛୁଆଟେ ଖୋଜିବାକୁ ବେଶି ଟାଇମ୍ ଲାଗେ।
ନାହିଁ।
ଆକ୍ ଆକଚୁଆଲି ସତ କଥା କହିବ ଗୋଟେ ଝିଅ ଛୁଆ ଟେ ଖୋଜିବା ପାଇଁ ବେସି ଟାଇମ ଲାଗେ।
ତ ସେଟା ତ ମୁଁ ଯେତିକି ଜାଣିଛି ମାନେ ଲାଇନ ଲାଗି। ଏ ଜଣଙ୍କ ପରେ ଜଣେ।
ତ ତାହେଲେ କହୁଛ କାହିଁକି ସ ସେ ସେମିତି କିଛି ନାଇଁ ତ ଘରେ ଖୋଜିଦେବେ ଆରାମ ସେ ଖୋଜିଦେବେ ଟାଇମ ବେଶୀ ଟାଇମ ଜମା ବି ଲାଗିବନି ତ। ପ୍ରସ୍ତାବ ପରେ ପ୍ରସ୍ତାବ ଆସିକି ଆରାମସେ ଥୁଆହବ ଘରେ।
ତାହେଲେ ସେମିତି କିଛି ଅସୁବିଧା ନାହିଁ। କିନ୍ତୁ ଆମକୁ ଗୋ ଟିକେ ଖୋଜିବାକୁ ପଡୁଛି ଆଉ ନିଜ ପସ୍
ଖୋଜିବାକୁ ପଡୁଛି ନିଜ ପସନ୍ଦର।
ହଁ ହଁ।
ବୁଝି କଣ କରିବ? ଛାଡିଦିଅ ଘର ଲୋକଙ୍କୁ ବି ଛାଡିଦିଅ ବଢିଆ ସେ ମିଳିବ ଭଲ ଟେ ପାଇବ।
ହଁ ମୋର ବି ସେଇଟା ମାଇଣ୍ଡରେ ଅଛି ମାନେ ଯୋଉଟା କି ଘରଙ୍କ ଘର ଲୋକଙ୍କ ଯଉଟା ଥାଏ ସେଟା ତମର ମାନେ ଗୋଟେ ସବୁ ବନ୍ଧୁବାନ୍ଧବ ହିସାବରେ ଗୋଟେ ଅଲଗା ପ୍ରକାର୍ ଥାଏ। କିନ୍ତୁ ତମେ ଯଦି ନେଇକି ପଳେଇ ଆସିବ ତମ ନିଜ ସମାଜରେ ତମ ମୁଣ୍ଡ କଟିଯିଵ।
ଉପରୁକୁ ହେଇଯିବ ନା।
ଉପରୁକୁ ନୁହଁ ତଳୁକୁ ହେଇଯିବ।
ଆଉ ଉପରକୁ ହେଇଯିବ ନା ମୋର ଏତିକି ସାହସ ଅଛି ମୁଁ ବି ଗୋଟେ ଝିଅ ଉଠେଇକି ଆଣିଚି। କହିପାରିବ ତମ ପିଲାମାନଙ୍କୁ କହିପାରିବ ଗର୍ବର ସହିତ। ନା।
ହଁ ସେ ହେଲେ କିନ୍ତୁ ଯୌତୁକ ଯୌତୁକ ମିଳିବନି।
ହୁଁ ହୁଁ ହୁଁ ଯୌତୁକ ଦରକାରେ ଆଜିକାଲି ଆଉ କଣ ଯୌତୁକ କିଏ ଦଉଚନ୍ତି।
ଆ ଯାହେଲେ ବି ଖୋଜୁଚନ୍ତି ନା ଆଉ।
କେସ୍ ହେଇଯିବ।
କିିଛି କେସ୍ ହବନି।
ମତେ ଯିଏ କ କହିବ ମୁଁ କେସ୍ କରିମି।
କାଇଁ କରିବ?
ମୁଁ ଦେବିନି ତ କିଛି ଉଁ ମୋଦି ମନା କରିଚି ସୁନା ଦବା ପାଇଁ। ଗମେଣ୍ଟ୍ ମନା କରିଚି। ମତେ ଯିଏ କହିବ ମୁଁ କେସ୍ କରିବି।
ଆରେ ସେ ସେ ମାନେ ସେ ଦବା କଥା ନୁହଁ ଭାଇ ଯେମିତି କି ଆ ମାନେ ଯଉ ଯାଉନାଇ ନିତିଦିନିଆ ଜିନିଷ ସେଗୁଡା ପୁଣି ପଇସା ଲାଗୁଚି ନା ଲାଗୁନି?
ହୁଁ।
ପଇସା ତ ସବୁବେଳେ ଲାଗିବ ହେଲେ ଆଉ କଣ କରିବା।
ଆଉ ସେଇ ଜିନିଷ ତ ଆଜିକାଲି ତ ଯାହା ହେଲାଣି ପଇସା ରେଟ୍ ହେଲାଣି ଏ ଯଉ ଜିନିଷ ରେଟ୍ ହେଲାଣି ସେଇଆକୁୁ ଦେଖିକି ଚଲେଇଆ କଥା ଆଉ।
ହୁଁ ହଉ ତମେ ତମେ କଣ୍ କର ମୁଁ ରଖୁଚି ଆଁ।